ଓଃ।
ହାଲୋ।
ହଁ ମ୍ୟାଡ଼ାମ ନମସ୍କାରେ।
ନମସ୍କାରେ କଣ ଖବର?
କଣ କରୁଛନ୍ତି?
ମୁଁ ଏମତି ବସ ସିଚି ଖାଇସାରିଲଣି?
ହଁ ସଖାଳର ଟିଫିନ୍ ଖାଇଛୁ ଚା ଜଳଖିଆ ଖାଇଛୁ।
ମମି ସାଙ୍ଗେରେ ଚା ବିସ୍କୁଟ ଖାଇଦେଇଛି, ଯାଉଛି ଏବେ ରୋଷେଇ କରିବା ପାଇଁ।
ହୁଁ ହୁଁ। ଅ ରୋଷେଇ ଷ୍ଟାର୍ଟ କଲେଣି?
ନା ଏମତି କଟାକଟି କରୁଥିଲି, ଭାବଚି କଣ କରିବି? ପରିବା ଖାଲି ଅଛି, ପୋଟଳ ଆଉ କାଙ୍କଡ଼ ମୁଁ କହୁଥିଲି କଣ ବନେଇବି?
ହୁଁ, କଣ ଆଜି ବନଉଛନ୍ତି?
କଣ ବନେଇବି ଭାବୁଛି? କଣ ବନେଇବି କହିଲ ପୋଟଳ ଆଉ କାଙ୍କଡରେ।
ପୋଟଳରେ ପୋଟଳ ତରକାରୀ ହବ, ଭଜା ହବ। ପୋଟଳ କୋରମା କର। ହଉ କାଙ୍କଡ ଭଜା କର, ନହେଲେ କାଙ୍କଡ ମସଲା କର।
ହଁ ହଁ ମୁ ସେମିତି ଗୋଟେ କଣ କରିବି ଆଉ
ହୁଁ।
କଣ କୋରମା କରିପାରିବେନି? ସବୁ ନାହିଁ ହଁ କୋରମା କରିବା ପାଇଁ ଏଙ୍ଗ୍ରିଦେଣ୍ଟସ ନାଇଁ।
ପୋଟଳ ନର୍ମାଲ ତରକାରୀ ଯେମିତି ଆମେ କରନ୍ତି ସେମିତି କର ଭଲ ଲାଗିବ ଆଳୁ ପୋଟଳ।
ହଁ ଆଳୁ ପୋଟଳ କରିବି, ଆଜି ତରକାରୀ ଆଳୁପୋଟଳ ତରକାରୀ ଡାଲି ଆଉ ଭାତ।
ହଁ ହଁ ଆଉ ଆମର ଆଜି। ଆଜି ରବାର ଅଛି ତ ପ୍ରାୟତଃ ଲୋକମାନେ ରବାରେ ଆଇଁଷ ଆଉ ଖାଉ ନାହାନ୍ତି। କିନ୍ତୁ ଆମ ଘରେ ସେଇଟା ଚାଲଛି।
ତମେ ଖାଉନା?
ହଁ ମୁଁ ଖାଏ, ରବାର ଖାଏ।
ଯ ରବାର କରୁଥିବେ ସେ ଖାଇବେନି ଆଉ
ହଁ ଏଇ ତେଲ ମସଲା ଖାଇବା ପାଇଁ ଆଉ ଭଲ ଲାଗୁନି ଆଜି ଟିକେ ଅଣ୍ଡା କରିଦବୁ ଛୁଆ ଆସିଛନ୍ତି ଆଜି ବଡ ନଅଣନ୍ଦ ପଳେଇବେ
ପଳେଇଦ
ତ ଆଜି ଆଜ୍ଞା ଆଜି ପଳେଇବେ ସେ ସେ ଭାତ ବସେଇଛି ଡାଲି ବସେଇବି ଭାତ ହଇସାରୁ କରିବି
ହଁ ସମ ଆଗ ଆଜି
ହଁ ଏଠି ଛୁଆମାନୋନେ ସବୁ ଥିଲେ କହିଲେ ଆମେ ଖାଇବୁ ଟିକେ ମ୍ୟାଗି ବନେଇଦିଅ ତାଙ୍କୁ ୁ ବନେଇକି ଦଉଥିଲି ଏବେ ଟିକେ ମୁଁ ଖାଇକି ଏବେ ଟିକେ ବସିଛି ହଁ ମୁଁ କୋଉକୁ ତାପରେ ପୁଣି ପାଟି ପୋଛିଦେଲି ତାକୁ ମେଡ଼ିସିନ ଦେଲି ଏମିତି ଆ
ଖାଲି ଭିଟାମିିନ ମେଡିସିନ ଦି ତିନିଟା ଖାଉଛି ଥଣ୍ଡା ମେଡ଼ିସିନ ଦେଉଛି ଭିଟାମିନ୍ ମେଡ଼ିସିନ ଦୁଇଟା ଦେଉଛି ଯେଉଁଟା ଡି ଥ୍ରୀ ସେଇ ମେଡିସିନଟା ସେ ଖାଉଛି, ଆଉ ଥଣ୍ଡା ମେଡିସିନ ଗୋଟେ ଖାଉଛି, ଆଉ ତ ତାର ନା ନାସାଲଡ୍ରପଟା ସବୁଦିନ ମୁଁ ପକଉଛି, ଚାରି ଟାଇମ ଥଣ୍ଡାଟା ତାର ଟିକେ ରହୁଥିଲା, ସେଥି ପକଉଛି ସେଟା ଆଉ କିଛି ମେଡିସିନ ନାହିଁ ତାର
ହୁଁ
ହଉ ଟିକେ ସକାଳୁ ତେଲ ଭଲ ଲଗେଇଦିଏ ଗରମ ହଉଛି ହଁ ତେଲ ଫେଲ ଲଗେଇଦିଏ ସକାଳେ ଆଉ ହଁ ହେଲେ ଏ ଗରମ ହଉଛି ବୋଲି ଲଗେଇ ଦଉନି ଗରମ ହେଲା ବେଳକୁ ରହି ପାରୁନି ସେ
ଆଜି କେମତି ଅଛି ପାଗ ଆମ ଆଡେ ଆଜି ମେଗୁଆ ପାଗ ଅଛି
ହଁ ସେମିତି ମେଘୁଆ ପାଗ ରହିଛି ହେଲେ ଆଗ ଅପେକ୍ଷା ଏତେ ଖରା ନାହିଁ
ଖରା ନାହିଁ କିନ୍ତୁ ଗୁଳୁ ଗୁଳି ଟା ହଁ ଗୁଳୁ ଗୁଳି ଅଧିକ ହଉଛି ଆଉ କୁଆଡେ ବୁଲି ଯିବାର ଅଛି ନା ନାଇଁ
ବୁଲିବା ପାଇଁ ମ୍ୟାଡାମ ଛୋଟ ଛୁଆ ଟା ତ ଏବେ ଯିବା ପାଇଁ ଇଚ୍ଛା ନାହିଁ ଇ୍ଛା କଲେ ବି ମୋର ଯାଇପାରିବିନି ଛୋଟ ଛୁଆ ଟା ତାକୁ
ହଁ ଛୁଆକୁ ଧରିକି ହଇରାଣ ହବ ହଁ ନଣନ୍ଦଙ୍କୁ କେଏ ଯିବେ ଛାଡିବା ପାଇଁ
ନଣନ୍ଦ କ ବାପା ଯିବେ ଛାଡିବା ପାଇଁ
ହଁ।
ଆଜି ତମ ଘର ଖାଲି।
ନା ସାନ ନଣନ୍ଦ ରହିବେ। ସାନ ନଣନ୍ଦ ରହିବେ ବୁଧବାରେ ଯିବେ।
ହଁ।
ହୁଁ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ପାଇଁ ହଁ ଭଲ ଅଛନ୍ତି ସମସ୍ତେ। ସେମିତି ସାମାନ୍ୟ ଥଣ୍ଡା। ହଁ ଥଣ୍ଡା ମୁଣ୍ଡବିନ୍ଧା ଏମିତି ସମସ୍ତଙ୍କ ଲାଗି ରହୁଛି ଭଲ ଅଛନ୍ତି।
ହଁ ହଁ।
ମୁଁ କହିଲି ନଣନ୍ଦଙ୍କ ପାଇଁ କଣ କଣ ସବୁ ଜିନିଷ ପତ୍ର ରେଡ଼ି କରିଛ।
ହଁ କାଲି ପିଠା କରିଥିଲି ଆରିସା ପିଠା ଦିଟା କରିଥିଲୁ ନେଇକି ଯିବେ। ଆଉ ଲୁଗାପଟା ଆଣିଚୁ। ଫଳ ସେଇ ସବୁ ମିଠା କଦଳୀ ଏଇ ସବୁ ନେଇକି ଯିବେ।
ହଁ ନଣନ୍ଦଙ୍କ ଘର ପାଖ ନା ବହୁତ୍ ଦୂର?
ହଁ ପାଖାପାଖି।
ପାଖାପାଖି ହଁ। ଆଉ ତମ ଘର କୁ ଗଲାବେଳକୁ ବାଟରେ ସବୁ କଣ କଣ ଭଲ ଭଲ ସବୁ ଜାଗା ଅଛି?
ଘରକୁ ଗଲାବେଳେ ବାଟରେ ଆମ ସାଇଟ୍ ରେ ସବୁ ରହୁଛି ହେଲା ସେ ଆମ ଘର ଯିବା ବାଟରେ ନୁହଁ। ଆଜ୍ଞା ଆଜ୍ଞା ହୁଏ ହୁଏ।
ଆଗରୁ ଯେତେବେଳେ ଆମେ ଛୋଟ ଛୋଟ ଥିଲୁ ସବୁ ଆମ ସାହି ପିଲା ସବୁ ମିଶିକି କଣ କରନ୍ତି ନା ରଥ ଗୋଟେ ତିଆରି କରିବେ କା କାଠରେ ସବୁ ର ରଥ ତିଆରି କରିବେ। ତିଆରି କରିକି ସବୁ ଖୁସି ଗୋଟେ ପିଲାମାନେ ସେମିତି ଠାକୁରଙ୍କୁ ବସେଇକି ବୁଲିବେ ବୁଲିକି କୋଉଠି ଯିଏ ଯିବେ ଆସିବେ ଗାଡ଼ିରେ ତାଙ୍କୁ ଅଟକେଇକି ଦିଅ ମାନେ ପଇସା ତୋଳେଇଲା ଭଳିଆ। ତୋଲେଇବେ ସେଥିରେ ଭୋଜି ବନା ଭଲ ଖୁସି ଲାଗେ ଗୁଣ୍ଡିଚା ଦିନ। ହଁ ବଢ଼ିଆ ଲାଗେ ପୁରା ଦିନ ତମାମ ଆମେ ସେମିତି ଛୁଆମାନେ ସବୁ ରଥ ଧରିକି ଟାଣିକି ବୁଲିବେ ତାଙ୍କ ପଛେ ପଛେ ବୁଲିବେ କୀର୍ତ୍ତନ ହୁଏ ବଢ଼ିଆ ଲାଗେ। ବଡ଼ ଲୋକମାନେ କରନ୍ତି ବଡ଼ ରଥ ଏଇ ଛୋ ଛୋଟ ପିଲାମାନେ ସବୁ ମିଶିକି ଛୋଟ ରଥ କରିକି ଟାଣନ୍ତି ଖୁସି ଲାଗେ।
ହଁ ସେ ଛୋଟ ରଥ ଦେଖିବା ଛୋଟ ଛୁଆ ଖେଳୁଥିବେ କେତେ ସୁନ୍ଦର ଲାଗୁଥିବ। ସେ ଭଲସେ ପୁରା ସଜେଇକି ତାଙ୍କର ଗୋଟେ ଅଲଗା ମଜା ଆଉ।
ହଁ।
ଆଉ ସକାଳେ କଣ ଖାଇଛନ୍ତି?
ସକାଳେ ମୁଁ ଖାଇନି ଚା ବିସ୍କୁିଟ୍ ଖାଇଥିଲି।
ହଁ ସେ ଗାଧେଇକି ଆସିଲେ ଟିକେ ଚା ଟା ଆଗେ। ଚା ଟା ପୁରା ଅଭ୍ୟାସ ନା ଏମିତି କିଛି ନାଇଁ।
ନାଁ ଅଭ୍ୟାସ ନୁହେଁ। କିନ୍ତୁ ଯୋଉଦିନ ଇଚ୍ଛା ହୁଏ ଟିକେ ଖାଇଦିଏ ଏମିତି ପାଗ ଦେଖିକି। କୋଉଦିନ ମୁଣ୍ଡ ମୁଣ୍ଡ ଟିକେ ବିନ୍ଧିଲା ମୋର ଟିକେ ଥଣ୍ଡା ହେଲେ ଆଗ କାନ ଟାଣେ। ହୁଁ କାନ ଟାଣିଲେ ଟିକେ ଚା ଫା ଟିକେ ପିଇଦିଏ ଆଉ। ନହେଲେ ସେମିତି ଅଭ୍ୟସ୍ତ ନୁହେଁ ବହୁତ୍ ଅଛନ୍ତି ଆଡେକ୍ଟେଡ ପୁରା। ନ ପିଇଲେ ପାଗଳା ମୁଣ୍ଡ ବିିନ୍ଧିବ ସେମିତି ନୁହେଁ। ପି ଦିଏ ଟିକେ ଟିକେ କେତେବେଳେ ଆଉ।
ନାଇଁ। ମୋର ସେମିତି ଅଭ୍ୟାସ ନାହିଁ ମୁଁ ବୋଉଙ୍କ ପାଇଁ କରେ ଟିକେ ଦିଏ ସେଇଠି। ନହେଲେ ସେମିତି ଅଭ୍ୟାସ ନାହିଁ ଯେ କରିବ। ହଁ।
କଲେ ପୁରା ମାପିକି ଗୋଟେ କବା କର କଲେ ଯାହା ବଲେ ଟିକେ ବଳିଯାଏ। ସେ ବଳିଲେ ପିଇଦବ ଏଇଭଳି ସେ ହଉ ହଉ ଅଭ୍ୟାସ ଟିକେ ହେଇଯାଇଛି।
ହ ଦିଅ ଛୁଆ ଟିକେ ପିଇଦିଅ ତାପରେ କଣ କଲେ ଟିକେ ପଖାଳ ଖାଏ କେତେବେଳେ ଗରମ ଖାଏ। ସବୁବେଳେ ପଖାଳ ଖାଉନି। ବେଳେବେଳେ ଖାଉଛି ଆଉ।
ହଁ।
ହଁ।
ପଖାଳ ହଁ ପଖାଳ ଖାଇବାକୁ ଭଲ ପାଏ। ପଖାଳ ସବୁଦିନ ଥଣ୍ଡା ପାଇଁ ଖାଉନି କିନ୍ତୁ ଖାଏ। ଏବେ ବେଶୀ ଟାଇମ ଖାଇପାରୁନି। ନହେଲେ ପଖାଳ ମତେ ବହୁତ ଭଲ ଲାଗେ।
ହୁଁ ହୁଁ।
ସକାଳୁ ଜଳଖିଆ ପାଇଁ ପଖାଳ ଖାଇଦେଲେ ଭଲ। କାମ କରିବାକୁ ବି ଭଲ ଲାଗେ। ଫୁର୍ତ୍ତି ଲାଗଲେ ଭଲ ଲାଗେ।
ହୁଁ ଏଇନା କଣ କେମିତି ଟାଇମ ରହୁଛି ଛୋଟ ଛୁଆ ଟା ତାକୁ ବଡ ଉପଟ ବି ଅଛି ତାକୁ
ହଁ ଟାଇମ ମ୍ୟାନେଜ କରିବା ତ ଏବେ କଷ୍ଟ ହଉଛି ଭାରି। ସେଇଥିରେ ଚାଲିଛି ହଁ।
ସେଇଟା ତ ଆମେ ଯାହାହେଲେ ଘରର ଘରଣୀ ହେଲେ ଆମେ ତ ସେଇଭଳିଆ ହ ବା କଣ କରିବା ସବୁ ଆଡକୁ ଦେଖି ହଉ ଆଉ ବାପା ବଉ କଣ କରୁଛନ୍ତି?
ବାପା ସେ ଖାଇକି ବାଡ଼ିରେ ଯଉ ଲଗେଇବେ ସାଗ ଗୋଟେ ଡେଲି ତାକୁ ହଣାହଣି କରୁଛନ୍ତି ମାଟି ଶାଗ ଲଗେଇବା ଜାଣୁନା ଆଉ ବୋଉ ସେଇଠି ଅଛନ୍ତି। ଆଉ ଛୁଆମାନୋନେ ସେଇଠି ଖେଳୁଛନ୍ତି ସେ ଅଛନ୍ତି। ଆଜ୍ଞା।
ହୁଁ ହୁଁ। ଆଉ ଭାଇ ପଳେଇଲେଣି କି ଡିଉଟି?
ନା ସେ ଆଜି ଅପ୍ରେସନ୍
ଘରେ ଆମର ବାପା ଖାଇକି ଯାଇଛନ୍ତି। ଦୋକାନକୁ ଆଣିବି ଜିନିଷ ଆଉ ବୋଉ ଏଇଠି ବସିଛନ୍ତି। ଭାତ ବସେଇକି ଏଇଠି ଆପଣଙ୍କ ସହିତ କଥା ହଉଛି। ଛୁଆ ମାନଙ୍କୁ ମ୍ୟାଗି କରିକି ଦେଲି ଖାଇଲି ଟିକେ ବସିଛୁ ଆଉ। ପରିବା କାଟିବା ତାପରେ ରୋଷେଇ କରିବା ଆମର ତ ଏଇ କାମ।
ହୁଁ ଡେଲି ସକାଳୁ ସେଇ କାମ ଡେଲି ସକାଳୁ ଉଠ ମାନେ ସକାଳୁ ଉଠିଲା ମତେ ବିଜିଲାରେ ସକାଳୁ ଉଠିକି ମୁଁ ଝାଡ଼ୁ କରିବି କଣ ମୋ ବୋଉଠିକି ଝାଡ଼ୁ କରିଦିଅନ୍ତି।
ନା ଟିକେ ରୋଷେଇବାସରେ ଟିକେ ଏବେ ବ୍ୟସ୍ତ ବ୍ୟସ୍ତ ଅଛି ଆଗେ ତ ଟିକେ ଫ୍ରି ହେଇଯାଏ ଛୁଆମାନେ ଆସିଛନ୍ତି ବୋଲି ଟିକେ ବ୍ୟସ୍ତ ଅଛି ମୁଁ ଟିକେ ତ ଆଇରନ୍ ଫାଇରନ୍ ବି ଦବା କଥା ଦେଇପରୁନି। ଟିକେ ବ୍ୟସ୍ତ ହେଇଯାଉଛି। ତ ଛୁଆ ଗଲେ ଦେଖିବା ମୋ କାମ ତାପରେ ଷ୍ଟାର୍ଟ ବଉ
ହଁ। ହଁ ସମୟ କେତେବେଳେ ବାହାରିବନି ସମୟକୁ ବାହାର କରିବାକୁ ପଡିବ। ହଁ ହଁ ସବୁବେଳେ ତ କାମ ଲାଗି ରହୁଛି। ଆଉ ପୁଅ ଶୋଇପଡ଼ିଛି।
ହଁ ପୁଅ ଶୋଇଥିଲା ଉଠିଲାଣି ଉଠିଲାଣି ତାକୁ ଟିକେ ଝିଅ ହେରିକା ଙ୍କୁ କହିବି ଧରିଦେବେ ଟିକେ କେତେ ଶୋଇବ ତା ପିଠି ହଁ ପୁଅ ହସିଲାଣି ପେଟେଇଲାଣି।
ହଁ। ହଁ।
ପେଟେଇଲେ ମ୍ୟାଡାମ ଆମର କଣ ଗୋଟେ ଅଛି ଓଡ଼ିଆ ଘରେ ଗୋଟେ କଣ ନିୟମ ଅଛି ଯେ ପିଠା ନଉଟାନ୍ତି ପିଠିରେ ରଖିକି।
କଉଆଡେ କଉଆଡେ ଅଛି କଉଆଡେ ନାହିଁ। ହଁ ବହୁତ ଆଡେ ଅଛି ବୋଧେ ବହୁତ ଆଡେ ଛୁଆ ପେଟେଇଲେ ଫାଷ୍ଟ ପିଠା କରନ୍ତି। କରେଇଲେ ପେଟେଇଲେ ପିଠା କରନ୍ତି। ହଁ ସେରା ସବୁ ଲୋକ କହିବା କଥା। ହୁଁ କିଛି ନାହିଁ ତାର ଇଏ। କିନ୍ତୁ କୁହନ୍ତି ଲୋକ ପିଠା କରନ୍ତି ବୋଲି। ଛୁଆ ପେଟେଇଲେ ପିଠା ହୁଏ।
ହଁ।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
ଆଉ ବଡ ପୁଅ ଖାଇକି ପଢୁଛନ୍ତି ନା କଣ? ଆଜି ତ ଅପ୍ ରେ ଥିବେ ନା ସେ ସ୍କୁଲ ଯାଇନଥିବେ।
ହଁ ଆଜି ସଣ୍ଡେ ଅଛି। ପୁଅ ର ଛୁଟି ଅଛି।
ହଁ ସେ ଆଜି ଥିବେ ଘରେ।
ହଉ, ହଉ ତମେ ଦେଖ ଘରେ କଣ ଆଉ ହଁ। କର ମୁଁ ଲଗେଇବି ପରେ।
ସାରିଦବା ତାପରେ ଫ୍ରି ହେଲେ ପୁଣି କଥାହବା ଆଉ। ହଁ ହଉ ତାହାଲେ।
ହଁ।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
ନାଁ।